ହାଲୋ।
ହାଲୋ।
ହୁଁ କୁହନ୍ତୁ?
ଶୁଣା ଯାଉଛି?
ଆଜ୍ଞା।
ତତେ ଆସିବ?
ଯିବି ଯାଉଚି, ଆଉ ଟିକେ ପରେ।
କୋଉଠି ଅଛ?
ଏଇଠି ମନୋ ଦୋକାନ କତିରେ।
ଅ ହୋ, ଆଉ ଯୋଉ ପୁଅ, ସେ କେତେବେଳୁ ଆସିଲାଣି, ମୁଁ ତାକୁ ଯୋଉ ଧରିକି ଭଜା ଭୁଜି ଭା ବାଜିଲି, ଖେଳୁଥିଲା ଏଇଠି ଗାଡିରେ, ତାପରେ ଖୋଇଦେଲି ଡାଲି ଫାଲି ଫୁଟେଇକିନା ଖୋଇ ଦେଇ ସାରିଲିଣି, ଏ ଜଷ୍ଟ କଲା ଦାଣ୍ଡ ପଟକୁ ଭେଣ୍ଡି ଭାଜିୁଛି ତମ ପାଇଁ।
ଆ ଏଇ ଯୋଉ ଦେବଦା ଙ୍କୁ କହିଲନି ରାସନ କାର୍ଡ ଟା ବାହାର କରିଥାନ୍ତା ଟିକେ
ହେଟା ଲିପାଞ୍ଚ କତିରେ ବାହା କରିଦେଲେ ହବ।
ଯୋଉଠି ବାହାର କଲେ ଚଳିବ, ମୁଁ ଦେବଦାକୁ କହିଦେଇଛି ନା ତମେ ଥର ଟା ତା ଭିତରେ ଟ୍ରାଏ କରିବ, ହେଲା।
ହ ସେଇଆ, ଫଟୋଟା ପଠେଇଦେ ଯୋଉ ଇଏଟା ସେ ବାହାର କରିଦବ।
ହୁଁ ହୁଁ ହଁ ହଉ ମୁଁ ତକୁ କହିଦେଇଥିଲି ନା, ମୁଁ କହିଲି ହଉ ଭାଇ ଆସିଲି ନହେଲେ ପଠେଇଦେବି।
ମୁଁ ତାକୁ ଏଇଥର। ରାସନ କାର୍ଡ ଉଠେଇଛି, ଆଗ ଫାଗ ଯଉ ନମ୍ବର ଯୋଉଟା ଅଛି, ସେଟା ପଠେଇ ଦେଇଥା। ଖାଲି ନମ୍ବରଟା।
ହଁ ସେ ବାହାର କରିଦେଲେ, ମନ ମନେ ପଡିବନି ନା, ପୁଣି କେ ତାକୁ ଡାକିବ ସେମିତି ସେଇନା ନହେଲେ କରିକି ଯିବାକୁ ପଡୁଥିବ।
ହୁଁ ହୁଁ ସେଟା ବାହାର କରିଦବା ମ
ଛୁଟି ହେଇନି
ଭ ଖାଉଥ ଖାଇକି ଉଠିଲାଣି ପୁଣି ଆଡେ ଗଲେଣି
ପୁଅ?
ପୁଅ ହେଡ଼ା ଆଡେ ଯାଉଛି ସେଇଆଡେ ବେକ ନେଇ ଆଡେ କୁଆଡ଼େ ଯାଇ ବୁଲା ଦୋକାନକୁ ନା କଣ?
ହୁଁ ହୁଁ ହୁଁ। ହ
ଆଉ
ଆଉ କଣ?
ଉଁ ହୁଁ।
ମୁଁ କହିଲି ଦେଖିଆ, କଣ କରୁଚନ୍ତି ଲଗାଏ ଆସିଲେନି ଏତେବେଳେ ଯାଏ ତ
ହାଲୋ।
ହଁ ସିପୁନା ଘରେ ଖେଳୁଛି, ଜମା ଆସିବାକୁ ମଙ୍ଗୁନି।
ହୁଁ।
ହଁ କହୁଛି ଓମୁ ଘିଁ ଉମ୍ ମୁଁ କହିଲି ଭାଇ ଆଇଲାଣି ସିପୁନା ଆସିଲା ଗାଡି ଧରିକିନା ଯ, ମୁଁ କହିଲି ଭାଇ ଆଇଲାଣି, କହୁଛି କାଇଁ ତା ମାନେ ସାନୁ କହୁଚି କାଇଁ, ମୁଁ କହିଲି ଏଇଟା ବା ଗଡୁ ଭାଇ। ହସୁଚି, ଜମା ଆସିବାକୁ ମଙ୍ଗୁନଥିଲା, ତାକୁ ଜବରସ୍ତି ଧରିକି ଆଇଲି।
ଓହୋ। ହଁ ଲାଇନି ଏଇନା ଆଇଲା।
ହୁଁ, ହଁ ବା।
ଉଁ
ଆଉ ଫୋନ କରିଥିଲ ସେ ଯୋଉ ୟା କତିକି, ଦଲାରି କତିକି?
ଦଲାରି କ ସେ କହୁଛି ସେଇ ତେର ଚଉଦ ଭିତରେ ହବ ବେଲି।
କହୁଛି କରିଦବ ସିଓର? ଉଁ ହଉ ତେର ଚଉ ବାରରୁ ତେର ଚଉଦ କହିଲାଣି ପୁଣି ଆ ଅ
ତୁ! ! ! ! ! ! ! ! ! !
ଆ ହଉ ହେଲାଣି ତ ଆଜି ଚାରି ତାରିଖ, ଆଉ ଦଶ ଦିନ ଆଉ। ବା କଣ କରିଆ? ହୁଁ ଉଁ, ଆଉ ଜିତୁ ଭାଇ ତା ମୋବାଇଲଟା ନେଇଚି ନା ନେଇନି? ନେଇଚି। ଓହୋ। ତାହେଲେ ସୋଦୁଛି ତାକୁ ଗାଣ୍ଡିଆ ମୁଣ୍ଡେଇକି।
ହଁ କହନି।
ହଁ। ପୂଜାର ଜମା ନେଟୱାର୍କ ଆସୁନି କଣ କରିବି? ସେ ତା
! ! ! ! ! ! ! ! ! ! ହଉ ହଉ ଘର ତୋ ଘର ନୋକ ଖାଇବା ନେଇ ଖାଉଛନ୍ତି
ଆଜି ହବନି, ତାର କାଲି କାଲି ସଣ୍ଡେ ଅଛି ତାର ଯିଏ ହଉ ମୋର ତ ଏଇ ପାଳିଆଟା ଏଥର କରିଦେବି ଗୋଟା ବେଳକୁ ଆସିବ। ଓହୋ। ହଉ କଣ କରିବ, ଏଟା ସାନୁ ଆଇଲାଣି ତ ଘରକୁ?
ଆ ଯାଇ ଯିବୁ କଣ ପାଇଁ ବେଗ ନେଇନି?
ନାଇଁ ଖାଲି ହାତରେ କାଇଁ ଯିବେ, କହୁଥିଲ ବେଗ ନେଇକି ଏଇନା ଯାଉ ଗଲା ଉଲା ଦୋକାନ ଆଡ଼େ, ପୁଣି କହୁଛ ନାହିଁ ଅ ହଁ।
ହୁଁ। ଏତେବେଳ ତ ହେଲାଣି ଦଶଟା ପଇଁଚାଳିଶ ଯା ଛୁଟି ହବା କଥା। ନା ଏଠି ତା ସାଙ୍ଗ ପିଲା ବି କିଏ ଜଣେ ଆଇଚି। ହୁଁ।
ହୁଁ
ହଁ।
ଆଉ କଣ କୁହ?
ଆଉ କଣ ଏମିତି ତ ଆସୁନ ଗାଧେଇ ଖାଆନ୍ତ ଏଗାରଟା ହେଲାନି। ଗାଧୋଇବ ପୁଅ ଦାଣ୍ଡ ପଟେ ସେ ନେଇଚି ତାର ବାହାରିକି ତାର ଖାଇ ପିଇ ସାରିଲା କହିଲା ଆ ଯିବା ଦାଣ୍ଡକୁ ସେ ତାର ଗଲା ନା ହରି କିନ୍ତା ସାଙ୍ଗରେ ଯାଇଚି ଖେଳୁଚି ତ, ଖେଳୁଚି ମୁଁ କହିଲି ଯାଉଚି ଭଜା ବସେଇବି। କଡେଇ ବସେଇକି ଆଇଚି, ମୁ କଲ କରେ ଲାଗୁଚି
ହଉ। ହୁଁ?
କଣ କୁହ? କଣ ଖାଇଚ?
କଣ ଖାଇଥିଲି ଇଟିଲି ଚାରିଟା ଖାଇଥିଲି ଆଉ କଣ?
କଉଠି ପଦିଆ?
ନାଇ ମ ମନପଦେ।
ଓ ହୋ ଚାରିଟା ଜମା ଖାଉଚ?
ଚାରିଟା ଲଗା ଲଗି ହେଲାଣି
ତମାନେ ସେଠି ଖାଉଚ କି ବାଗ ଲାଗୁନି ଯଦି ମୁଁ ତ କହିଲି ଘରେ ଚୁଡା ଅଛି କଦଳୀ ଅଛି ଖାଇ ଦେଇଥାନ୍ତ, ଝାଡ଼ା ଟା ହଉଥିଲା ସହଜ। ଇଚ୍ଛା ହେଲାନି ଆଉ।
ହୁଁ ହୁଁ।
ସାନ ମ କାକା ଖାଇଦିଅ ନହେଲେ ଯାଉଚି।
କଣ କହିଲ?
ଏହେ ନାହିଁ ପୁଅ ଖାଇଦିଅ ତମେ।
ପୁଅ ନାହିଁ ମୁଁ ଖାଇଦେବି ଯେ ଭଜା ଟା କିଏ କରିବ?
କଣ ହେଲା, ଭଜା କେମିତି?
ତମେ ଆସୁନ ନହେଲେ ଆଡ଼କୁ, ହା ଆସ ଏରେ ଭେଣ୍ଡି ଗୁରାକ ଖରାପ ହେଇଯାଉଚି ନାଳେଇ ହେଇଚି ଫ୍ରିଜ୍ ଚାଲୁଚି ଫୁଣି ବୁଳେ ବେଳେ ଲାଇନ୍ ରହୁନି ନଚଳେ। ତାହେ ସେ ଖରାପ ହଉ।
ହୁଁ ଅ କହୁଥିଲି ଖାଇଦେବି ବୋଲି
ମୁଁ ଭଜା ଡ଼ା ସେ ଶୋଇିବନି ସାଢ଼େ ଛଟାରୁ ଉଠିଚି ନା ଏଇଲେ ଶୋଇବନି ଖେଳିବନି ଖାଇବନି ଆଉ।
ହଉ, ହଉ, ହଁ ହଉ।
ଖାଇବି ଆଉ, ତମେ ଆସ ତମେ ଗାଧେଇଲେ ମୁଁ ଲୁଗାପଟା ସେଫା କରିବି ହେଲା।
ହଁ, ହଁ।
ଫ୍ୟାନ୍ ତେଳେ ପକେଇଦେଲେ କମ୍ ସେ କମ୍ ଶୁଖିବ ବର୍ଷା ତ ହଉଚି ସବୁଆଡ଼େ ଛାଡିବନି ଏଇନା। ଲାଇନ୍ ବି ଆଉଚି ଯାଉଚି ଏଇନା ଅଛି ଲାଇନ୍।
ହୁଁ, ହୁଁ।
ହୁଁ।
କଣ ଖାଇଲକି?
ଗୋଡ଼ଟା ବିନ୍ଧୁଚି ଯେ ମେଡି଼କାଲ ଗଲନି କାଲି ବି ଯାଇଥିଲ ଟିକେ ଦେଖେଇ ପାରଲନି ନା।
ହୁଁ, ହୁଁ।
ଦେଖିଇ ଦେଲେ କଣ ହଅ କାଲି ଜୀବନ ନଥିଲା ଭୂବନ୍ ରେ। ହଁ ଲୋ, ମୁଁ ଭାବୁଚି ଗମେଣ୍ଟରେ ଥିଲା।
ହୁଁ, ହୁଁ।
ଆଉ ସେମିତିକା ତା ଫ୍ରିଜ୍ ନେଇ ଆସିଲେ
ମୁଁ ଜଣିନି ସେ ଆଉଚି ଜଣେ ଶୁକ୍ରବାର କୁ ଶୁକ୍ର ବାରେ ସେଇ ହାଡ଼ ଭଙ୍ଗା ଡ଼କ୍ତର ଜଣେ।
ଓହୋ କାଲି ଯୋଗୁକୁ ଆସି।
କଟକରୁ ଜଣେ ଆଉଛି ହୁଁ, ହୁଁ ସେ ବାରି ଏଇଠି ଡକ୍ଟର ଙ୍କ ବାରି ତ ଜଣେ ଜଣେ କି ଆଉଛନ୍ତି।
ଓହୋ ଏଇ ଯୋଉ ବାଦାମ ଗୁରା ଭାଜିଚି ଆସୁନ ଟିକେ ବାଛିଦବା ଚଟଣି କରିଦିଅନ୍ତି।
ହଁ, ହଁ ଭାଜିଦିଅ ଯାଉଛି।
ଭାଜି ଦେଇଛି।
ଉଁ, ହୁଁ।
ଏରା ଖରା ଦିଆ ହେଇକି ଆଇଛି ଓସଦିଆ ଲାଗୁଛି ପୁରାଭଲ ଲାଗୁଛି। ବାଛି ଦେଲେ ହେଇଯାନ୍ତା। ଭଜା ବସେଇବି ତମେ ଆଡ଼େଇବ ମୁଁ ଭାତ ଗାଳି ଦେବୀ ଦିଟା ଆଉ।
ହଉ ମୁଁ ଯାଉଛି।
ଆଉ କଥା ହବୁ ତ ହେଟି ଏକୁଟିଆ କେମିତି ପକେଇଲାଣି। ନହେଲେ ପୂଜାକୁ କିଏ ନବ ଛାଡି଼ ସମସ୍ତେତ ସିଆଡ଼େ।
କିଏ ପପୁ ଆସିବନି ପପୁ ସେଠି କଣ କରିବ କି?
ଆଉ ପପୁ କୁ କହୁଛି ମୁ ଢେଙ୍କାନାଳ ରେ ଅଛି ବେଲି।
ହଁ ଢେଙ୍କାନାଳ ରେ ସେ ଅଛି ସିଏ ଢେଙ୍କାନାଳ କୁ ଯାଇଛି।
ନାଇଁ ନାଇଁ ସିଏ କହୁଛି କି ମୁଁ ଯାଇନି ହେଠିକି।
ସେ।
ମିଛେ ଆଉ ମୁଁ ସକାଳୁ ଯୋଉନ ମୁଁ ଫୋନ କଲି କହିଲି ଆଉ ଆରେ ପୁଅ। ଉଁ ବର୍ଷା ହଉଛି କହୁଛି ହଁ ବାତ୍ୟା ବା ବାତ୍ୟା ହଉଛି ମୁଁ କହିଲି ତୁ ବା ଭୁବନେସ୍ୱରରେ କହୁଚି ମୁଁ ଢେଙ୍କାନାଳରେ। ଆଉ କଣ କହିବି ତାକୁ। ସେ କିନ୍ତ ଯାଇ
ଉଁ ସେ ଯାଇଛି ଯାଇଛି।
ଭାରି ଡହରା ଚିଡିବି ବୋଲିକି କଣ ବୋଧେ। କହିଲାନି ନା କଣ ତୋ ସାଙ୍ଗେ ରାତିରେ ଯାଉଥିଲା। ଚିଡିବି ସେଇ ଯୋଗୁ ଜଣଉନି।
ହୁଁ।
ହୁଁ ସେଇ ଯୋଗୁ ରଖିଦେଲା ବି କହିଲା ହଉ ହଉ ତୁ ରଖ କାଳେ କାହା ପାଟି ଶୁଭିବ। ସେ ତା ଚାଲାକୀ କି ମୁଁ ଜାଣିଛି। ଉଁ।
ହୁଁ।
କଣ କରିବ।
ତ
ଆଉ ଭଲ ଲୁଣ ଟା ଆଣିଥିବ ଖାଇବ ନା ନେଇନ ପଇସା।
କଣ ନେବି।
ଲୁଣ ଟେ ଆଣିଥାନ୍ତ ଖାଉଛ।
ହଉ ହଉ ସେ ବିସ୍ୱ ଦୋକାନ ଖୋଲିଥିଲେ ନେଇଯିବି ସେଠୁ।
ଖୋଲିଥିଲେ ଆଣ ନହେଲେ ପୁଅ କୁ କହିବ ଆସିଲେ ଆଣିବ। ଆଉ କଣ କରିବି ଭାତ ଡାଲି। ପୋଟଳ ଆଳୁ ଭଜା ଛତୁ ଟିକେ ହେଇଛି।
ନା ମ ଆଉ କଣ କରିବ।
ଅଣ୍ଡା ବି ଆଣା ହେଇଛି ଅଣ୍ଡା ଗୁରା ଖାଅନି ତିନି ଦିନ ହେଲା ଲଗା।
ନାଇଁ ମ ଆଜିିକିଏ ଖାଉଛି।
ହୁଁ। ମୁ ତମ ଲୁଣ ରେ ଭାଗ ମାପ ପାଉନି କେତେବେଳେ ଲୁଣିଆ ହଉଛି। କେତେବେଳେ ଅଲଣା ହଉଛି କିଛି ଜାଣି ହଉନି। କଣ କରିବି।
ଉଁ।
ହଉ ହଉ ତମେ ଆସ ଆଁ ତମ ଘରକୁ ଆସ ପାଣି ପୁରଉଛି।
ହୁଁ ହୁଁ।
ହୁଁ ପାଣି ପୂରେଇକି ଗାଧେଇ ପଡିବ ଗୁଗୁଲ ଟାକୁ ଗାଧେଇଦେବି ଆଜି।
ନାଇଁ ନାଇଁ ତା ଘରର।
ଟମାଟୋ ଦିଟା ବାଛିକି ଥୋଇ ନଥିଲ ପଦା ରେ ସେ ତ ଆଉ କୁ ଫୋ ଫୋପାଡ଼ି ଦେଇଛି ତ ଆଉ ମିଳୁନି ତ
ଉଁ।
ଆଉ ଯୋଉ ଚପଟାକୁ ତାଜାରୁ ଆଣିଥିଲା ସେ ତାକୁ ବି କୁଆ ଫୋପାଡ଼ି ଦେଲା ରଖିନି ଆଉ। ରଖିନି ଆମକୁ ହେଇକି ରଖି
ହୁଁ ହୁଁ।
କଣ କରିବୁ କହ। ଏୟା ଆଉ ହଁ।
ହଁ ହଉ ତମେ ପାଣି ଫାଣି ପୁରା ମୁଁ ଯାଉ ଯିବି ହ
ହ ହଁ।
ଆଉ କଟ ଫାଇଦରୁ ପୁରୀ ନା ! ! ! ! ! ! ! ! ! !